ହାଲୋ।
ହାଲୋ।
ହାଲୋ ଶୁଭ ସନ୍ଧ୍ୟା ଭାଇ।
ଶୁଭ ସନ୍ଧ୍ୟା ଭାଇ ନମସ୍କାର।
ନମସ୍କାରେ। କେମିତି ଅଛନ୍ତି?
ମୁଁ ବୋହୁତ୍ ଭଲ ଅଛି ଭାଇ। ଆପଣ କେମିତି ଅଛନ୍ତି?
ମୁଁ ବି ବୋହୁତ୍ ଭଲରେ ଅଛି ଭାଇ। ଭଗବାନଙ୍କ କୃପାରୁ।
ଶ୍ରୀ ଜଗନ୍ନାଥ ଆପଣଙ୍କୁ ସଦାବେଳେ ଭଲରେ ରଖିଥାନ୍ତୁ।
ଆପଣଙ୍କୁ ମଧ୍ୟ।
ଧନ୍ୟ ବାଦି।
କଣ ଖାଇଥିଲେ ଭାଇ ଆଜି ଦିନ ବେଳେ?
ଆଜି ଦିନ ବେଳେ ଭାଇ ଭାତ, ଆହୁରି ଛେଳି ମାଂସ, ଆଉ ଡାଲମା ହେଇଥିଲା ବୋଲି
ବହୁତ ବଢିଆ।
ଆଉ ଆପଣ କଣ ଖାଇଥିଲେ ଭାଇ?
ମୁଁ ଖାଇଥିଲି ଭାତ ଆଉ ଅଣ୍ଡା ତରକାରୀ।
ଆଚ୍ଛା ଆଚ୍ଛା। ଆପଣ କଣ କୋଉଠି ରହୁଛନ୍ତି?
ମୁଁ ରହୁଛି ଫୁଲବାଣୀରେ।
ଆ ଆପଣ କଣ କଲେଜରେ ପାଠ ପଢୁଛନ୍ତି?
ଆଜ୍ଞା।
ଆଚ୍ଛା। ମୁଁ ବି ଫୁଲବାଣୀରେ ହିଁ ରହୁଛି। ଆଜ୍ଞା।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
ଆଜ୍ଞା। ମୁଁ ଏଇଠି ଆମର କିଛିଟା ସେଇ ସହର ହିଁ ରହୁଛି ଆପଣ ଜାଣିଥିବେ ଆଉ।
ଫୁଲବାଣିର କୋଉ ଜାଗାରେ?
କହିବି ମୁଁ ପରେ କହିବି।
ହଁ। ଆପଣ କଣ ପୋଢ଼ାପଢ଼ି କରନ୍ତି?
କଳା ବିଜ୍ଞାନ ପଢା ପଢି କରେ।
କଳା ବିଜ୍ଞାନ?
ଆଜ୍ଞା।
ବହୁତ ବଢ଼ିଆ।
ଆଉ ଆପଣ କଣ ପଢ଼ୁଛନ୍ତି?
ମୁଁ ବି ଯୁକ୍ତ ତିନି କଳା, ରାଜନୀତି ବିଜ୍ଞାନ ବିଭାଗର ଛାତ୍ର।
ଆଚ୍ଛା। ଆପଣଙ୍କର ଆଡ଼େ ବରଷା ହେଉଛି?
ପ୍ରବଳ ବରସା।
ତ ସକାଳଠୁ ହେଲାଣି
ହଁ ବା।
ଆଚ୍ଛା ଆଚ୍ଛା। ଏ ତ ବହୁତ ଦୁଃଖର ବିଷୟ ଯେ ବର୍ଷା ହଉଛି ବୋଲି।
ହଁ ପରା କଣ କରିବା? ଏମିତି ବରସାରେ କିଛି କରିବାକୁ ବି ଇଚ୍ଛା ହୋଉନି।
ଆଜ୍ଞା। ଆପଣ ହଁ ସନ୍ଧ୍ୟା ସମୟରେ କଣ କଳାପ କହୁଛନ୍ତି?
ମୁଁ ସନ୍ଧ୍ୟା ସମୟରେ, ଗରମ ଗରମ ବରା ଆଳୁଚପ ଖାଇବାକୁ ପସନ୍ଦ କରେ।
ଆଚ୍ଛା।
ଆଉ ତା ସହିତ ଯଦି ମୁଢି ମିକିଚର୍ ହେଇଥିବ କହିଲେ ତ ଆହୁରି ଆହୁରି ବହୁତ ଇଛା ଲାଗେ ଖାଇବାକୁ।
ଆଉ ଏତେ ବହୁତ ବଢିଆ ଖାଦ୍ୟ ଗୁଡାକର ନାମ ଆପଣ ନେଲେଣି। ତା ସହିତ ଘୁଘୁନି ଟିକେ ମୁଁ ବି ମୁଁ ବାର ହିସାବରେ ଖାଇବାକୁ ପସନ୍ଦ କରେ ଯେମିତି କି ସାଧା ବାର ଦିନ ଯେମିତି ଆଜ୍ଞା। ଯେମିତିକି ସାଧା ବାର ସାଧା ବାର ମାନେ ସୋମବାର ଗୁରୁବାର ଶନିବାର ସେସବୁ ହଉଛି ଆମର ସାଧାବାର ହିନ୍ଦୁମାନଙ୍କର ପ୍ରାୟତଃ।
ମାନେ
ମୁଁ ସେଦିନ ବରା ଏମ ସେଇ ଆଜ୍ଞା ସାଧା ଉପରେ କିଛି ଧାରଣା ଆଉ ଆଜି ଭଳିଆ ଆଜି ରବିବାର ତ ମୁଁ ଆମିସ ଉପରେ ଖାଦ୍ୟ ଖାଏନି।
ହଁ ବହୁତ ବଢିଆ।
ଆଜ୍ଞା।
ମାନେ ଆପଣ ଏଇଗୁଡାକ ମାନନ୍ତି ବାର ଫାର?
ହଁ ମୁଁ ଏକ ହିନ୍ଦୁ ଓ କରିବା ଆଚ୍ଛା ଆ ଆପଣଙ୍କ ପାଇଁ ସବୁ ସମୟ ସମାନ।
ମୋ ପାଇଁ ତ ସବୁ ସମାନ।
ହଁ। ଆଉ ଆପଣ ପରୀକ୍ଷା ମୂଳକ କିଛି ଏକ୍ଜାମ ହେଇଗଲେଣି?
ହୁଁ ଦେଇଥିଲି।
ଆଚ୍ଛା। କଣ ପାଠ୍ୟକ୍ରମ କରୁଛନ୍ତି ଏ ଏ କେଉଁ ଉପରେ ଆପଣ ପାଠ୍ୟକ୍ରମ କରୁଛନ୍ତି ଏବେ?
ମୁଁ ତ ମାନେ ମୁଁ ପୋଲିସ ପୋଲିସ ଲାଇନରେ ଯିବାକୁ ଚାହେଁ।
ଆଛା ଆରକ୍ଷୀ ଅଧିକାରୀଙ୍କ ଲାଇନରେ ଯିବାକୁ ଆପଣ ଚାହୁଁଛନ୍ତି।
ନିଶ୍ଚୟ।
ହଉ ଭଗବାନ ଆପଣଙ୍କ ଆରକ୍ଷ ଅଧିକାରକୁ ନେଇଯାଆନ୍ତୁ।
ନିଶ୍ଚୟ।
ଆପଣଙ୍କୁ ଆଶୀର୍ବାଦ ମିଳୁ।
ଆଉ ଆପଣ ଆଉ ଆପଣଙ୍କ ଜୀବନର ଲକ୍ଷ୍ୟ କଣ?
ମୁଁ ତ ଗୋଟେ ବେପାରୀ ହେବାକୁ ଚାହେଁ।
ବ୍ୟବସାୟ କରିବାକୁ?
ବେ ଆଜ୍ଞା ବ୍ୟବସାୟ
ବ୍ୟବସାୟରେ ବ୍ୟବସାୟରେ ଯେମିତିକି
ବେବସାୟ ରେ ଯେମିତିକ କିରାଣି କାନ
ଓହୋ। ବହୁତ ବଢିଆ କଥା ବ୍ୟବସାୟ ଟା ବି କିଛି ଖରାପ ନୁହେଁ। କହିବାକୁ ଗଲେ ଚାକିରିୀ ଅପେକ୍ଷା ବ୍ୟବସାୟ ବାରଙ୍ଗ ଆହୁରି ଭଲ।
ଆଚ୍ଛା ଆପଣଙ୍କ ମତାମତରେ ମୋ ମତାମତରେ ତ ଚାକିରି ବହୁତ ଭଲ।
ମୋ ମତା ମତରେ ବ୍ୟବସାୟ ବହୁତ ଭଲ କାହିଁକି ନା ବ୍ୟବସାୟରେ ଆପଣଙ୍କର ଯୋଉଦିନ ଇଛା ହବ ଆପଣ ସେଦିନ ବ୍ୟବସାୟ କରିବେ। ଆଉ ମାନେ ଚାକିରୀ କ୍ଷେତ୍ରରେ ତ ଆପଣଙ୍କୁ ପ୍ରତ୍ୟେକ ଦିନ ଯିବାକୁ ପଡେ ମାନେ କାର୍ଯ୍ୟ ଦିବସ ଦିନ ଗୁଡିକରେ ଇଛା ନଥିଲେ ବି ଆପଣଙ୍କୁ ଯିବାକୁ ପଡେ ବ୍ୟବସାୟରେ କଣ ଆପଣଙ୍କର ଇଛା ହେଲେ ଆପଣ ଦୋକାନ ଖୋଲିଲେ ନହେଲେ ନାହିଁ। କାହା ଉପରେ ନିର୍ଭର ନାହିଁ।
କାହା ଆଗରେ ମୁଣ୍ଡ ପୋତିବାକୁ ପଡିବନି ବ୍ୟବସାୟରେ।
ଆଚ୍ଛା ଆଚ୍ଛା।
ନାଁ କଣ କୋହୁଚନ୍ତି।
ଠିକ୍ କହିଲେ ଆପଣ। ଆଉ ଆପଣ କିଛି କାର୍ଯ୍ୟ କରୁଚନ୍ତି କି ନାଇଁ ବର୍ଷା ସମୟରେ?
ବର୍ଷା ସମୟରେ ମୁଁ ଏବେ ବର୍ତ୍ତମାନ ଖେଳ ଖେଳ ଖେଳ ଖେଳୁଚି ଖେଳ।
ଆଚ୍ଛା ଖେଳ ଉପରେ ବଢିଆ କଥାଟେ କହିଚନ୍ତି କ୍ୟାରମ୍ ଖେଳୁଚନ୍ତି।
ହଁ ମୁଁ କ୍ୟାରମ୍ ବୋର୍ଡ ଖେଳେ।
ଆଚ୍ଛା କ୍ୟାରମ୍ ବି ତ ଗୋଟେ ବୋହୁତ ବଢିଆ ଖେଳ। ଆଚ୍ଛା ଆଚ୍ଛା ଆଚ୍ଛା।
ମତେ ହରେଇ ଦେଲେ ବର୍ତ୍ତମାନ।
ବର୍ତ୍ତମାନ
ହଁ ପା।
ଆଚ୍ଛା। ଆପଣ ଆଉଥରେ ଖେଳି ଦିଅନ୍ତୁ। ଖେଳରେ ତ ହାର ଜିତ ର
ନିଶ୍ଚୟ ନିଶ୍ଚୟ।
ଆଜ୍ଞା।
ଯେ ପର୍ଯ୍ୟନ୍ତ ନ ଜିତିଚି ସେ ପର୍ଯ୍ୟନ୍ତ ତାକୁ ଛାଡିବିନି। ମୁଁ ବି ଜିତିକି ଦେଖେଇବି ତାଙ୍କୁ।
ଆଜ୍ଞା ଆପଣ ବାହାର ଜାତୀୟ ଖେଳ ଖେଳିବାକୁ କୋଉ କୋଉ ଖେଳ ପସନ୍ଦ କରନ୍ତି?
କ୍ରିକେଟ୍, ଫୁଟବଲ ଭଲିବଲ, ହକି
ହକି କଣ ଖେଳୁଚନ୍ତି ଆପଣ?
ହଁ ମୁଁ ଖେଳେ ହକି। ମୁଁ ଯାଇଥିଲି ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳିବାକୁ।
ଆଚ୍ଛା।
ବୋହୁତ ବଢିଆ କଥା ଟିକ ଆପଣ କହିଚନ୍ତି।
ଆପଣ କଣ ଖେଳିବାକୁ ପସନ୍ଦ କରନ୍ତି?
ମୁଁ ତ ଫୁଟବଲ ଖେଳିବାକୁ ପସନ୍ଦ କରେ ଆଉ ଫୁ ଟ ବଲ ରେ ବୋହୁତ ଗୁଡାଏ ପୁରସ୍କାର ମଧ୍ୟ ପୁରସ୍କାର ମଧ୍ୟ ଆଣିଚି। ହ
ମାନେ ଆମ ଆପଣଙ୍କର କୋଉ ଏରିଆ ମାନେ
ଆଚ୍ଛା। ଆମ ମୋର କନ୍ଧମାଳ ଏରିଆ।
କନ୍ଧମାଳର କୋଉ ବ୍ଲକ?
ଖ
ହାଲୋ।
ଆଚ୍ଛା ଆପଣ କଣ ମୋ ବିଷୟରେ ଜାଣିବାକୁ ଇଚ୍ଛୁ
ବୋହୁତ ବୋହୁତ ଇଚ୍ଛୁକ ଅଛି। ଆପଣ ଯେହେତୁ ମୋ ବିଷୟରେ ଏତେ କଥା ଜାଣି ସାରିଲେଣି ତ ମୁଁ ବି ଆପଣଙ୍କ ବିଷୟରେ ଟିକେ ଜାଣିବାକୁ ଚାହୁଁଚି। ଆପଣ କଣ କହିବାକୁ ପ୍ରସ୍ତୁତ ଅଛନ୍ତି କି? ଆ ଆ
ହ ନେଟୱାର୍କର ସମସ୍ୟା ରହିଛି ନା। କହିବାକୁ
ହ
ହଉ ଠିକ ଅଛି। କିଛି କିଛି ଅସୁବିଧା ନାହିଁ ଆପଣ ଯଦି କହିବାକୁ ହୁଁ ମାନେ ଉପଯୋଗ ମନେ କରୁନାହାନ୍ତି, ତାହେଲେ ଠିକ ଅଛି।
ଆପଣ ଚାଷବାସ କେବେ କାର୍ଯ୍ୟ କରିଛନ୍ତି
ହଁ। ମୁଁ ଗୋଟେ ଚାଷୀ ଘରର ଛୁଆ
କୋଉ ଚାଷ ଆପଣ କର ବହୁତ ମ କଥା
ଧାନ ଚାଷ ମାନେ ଝୁଣା ଚାଷ ନାକ ଯାମ ତାପରେ ସୂର୍ଯ୍ୟମୁଖୀ ଫୁଲ ଆଳୁ ଚାଷ, କୋବି, ଟମାଟୋ, ବାଇଗଣ। ତାପରେ ବିନ୍ସ, ଏହିଇପ ସବୁ ଚାଷ କାର୍ଯ୍ୟ କରୁ ଆମେ
ପନିପରିବା ବି ଲଗାଉଛନ୍ତି ଆମର ତ ଭାରତ ପ୍ରତିବର୍ଷ ଚାଷୀ ପାଇଁ ଆମେ ବଞ୍ଚିଛୁ
ହଁ ହଁ ହଁ ହଁ ବା କଣ କରିବା ଆମେ ତ ଚାଷ ବିନା ଆମ ଜୀବନ ଅଧୁରା
ଆଜ୍ଞା ଠିକ କହିଲେ ସ ଆଉ କିଛି ଆମେ ଆପଣ ତାହେଲେ ବାପାଙ୍କୁ ସାହାଯ୍ୟ କରୁଛନ୍ତି